ହ୍ୟାଲୋ।
ତାଲେ ଟୋଟାଲ କେତେ ହେଲା ଆପଣର ଫୋର୍ଟି ସେଭେନ କେତେ ହେଲା।
ଫଟି ସେଭେନ କେମିତି ହବ?
ନାଁ ଫୋଟି ୱାନ ଫୋଟି ଫୋଟି ଟୁ। ଫଟି ଟୁ ଆ ମୋର ତ ଘ ସୋ।
ତ କେତେ ମିଳୁଛି। ଆଉ କୁହନ୍ତୁ ଦଶମ କେତେ?
ତିନି ଦୁଇ ଏକ ଏମିତି ଅଛି।
ତିନି ଦୁଇ।
ହୁଁ।
ତିନି ଦୁଇ
ଏକ।
ଏକ କଉଟା।
ଥିର୍ଡ ଡିଭିଜନ ଟା।
ହେଇଟା ନୁହଁ ମାନେ ତିନି ପ୍ରଥମ ଗଲା ତାପରେ ପ୍ଲସ୍ ଟୁ କେତେ? ହାଏଷ୍ଟ ମାର୍କ ଖାଲି କୁହନ୍ତୁ ସର୍ବଧିକ ମାର୍କ କୁହନ୍ତୁ।
ହଁ ହଁ କହୁଛି କହୁଛି। ତିନି ହେଲା ତା ହଁ ତାପରେ ପ୍ଲସ୍ ଟୁ ଚାରି।
ହଁ ସାତେ ପ୍ଲସ୍ ଜୁକ୍ତ ତିନି।
ରୁହନ୍ତୁ ରୁହନ୍ତୁ ବାହାର କରୁଛି ରୁହନ୍ତୁ ସେଟା ଚେଇଁ ଥିବ। କୁଆଡ଼େ ଗଲା ଯେ ହୁଁ ହୁଁ ଦେଖନ୍ତୁ ହଁ ମେଟ୍ ଠିକ ଅଛି ଆମର କେତେ ତିନି ବା ପ୍ଲସ ଟୁ ଚା ଚାରି। ଗ୍ରାଜୁଏସନା ଦଶ।
ହଁ।
ପାଞ କ୍ଲାସ ଉୱଥ ଡିଷ୍ଟିଂସନ
ହଁ।
ହେଲା ତାପରେ ତାପରେ ସେ ଆସିକିରି ଏମେ ବାର।
ବାର ଅଣତିରିଶୀ ହଁ।
ହେଲା। ତାପରେ ନେଟ ଛହ ଏ ତାପରେ। ଏକ୍ପପିରିଏନ୍ସ ହଉଛି କେତେ ଆପଣଙ୍କ ର?
ପାଞ୍ଚ।
ପା-ପାଞ୍ଚ କିନ ହେଲା।
ପାଞ୍ଚ ଅଧେ ଏକଚାଳିଶ ପଏଣ୍ଟ ପାଞ୍ଚ।
ଉଁ ହୁଁ ହୁଁ
ଆପଣଙ୍କର।
ତା ମୋର ଛାଡ ତ ମୋର ସିଲାବସ ନାହିଁ ମୋ ଲିଷ୍ଟ କମ୍ପିଡ଼ିସନ ରେ ନାହିଁ। ସବୁ ହାୟାର ଇନିକ୍ୱାଲିଟିର କୋଷ୍ଚିନ ବହୁତ ଅଛି। ନେଟ ନେଟ ନହେଲେ କିଛି ହବନି ଆମର। ଏ ସୁମନ ଆସିବ ସୁମନ ତା କେତେ ମାର୍କ ରହୁଛି ତାର ଗୋଟେ ଥର ହାଲୋ। ହାଲୋ।